ହ୍ୟାଲୋ ମାମ୍ ଆପଣଙ୍କ ଭଏସ ଶୁଭୁନି ହାଲୋ। ହ୍ୟାଲୋ।
ହୁଁ କୁହନ୍ତୁ।
ସୁବିଲା?
ହୁଁ ହୁଁ କଥା ସୁବିଲା।
ଆଉ କଣ ଆଉ କଣ କର କରୁଛନ୍ତି
ସୁଭୁନି କଥା କ୍ଲିୟର ସୁଭୁନି।
ଆପଣ ଟିକେ ଭଲ ଜାଗାକୁ ଆସିବେ ଆପଣଙ୍କ କଥା ଟା ଶୁଭୁନି।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ। ଶୁବିଲା ହଁ ମୁଁ କହିଲି କଣ କରୁଛନ୍ତି ଏବେ?
ଏଇଟିି ବସିଚୁ ଆଉ
ଆଉ କଣ ଖିଆ ପିଆ କଣ କରୁଥିଲେ?
ଖାଇଥିଲି ସକାଳେ ଖାଇଥିଲି ସେଉ ଆଉ ହଉଛି ଫଳ ହରିକା ସବୁ। ଖାଇଥିଲି ଆଉ କାଜୁ ଆଉ ସେ ସବୁ ଖାଇଥିଲି ଆଉ ତାପରେ ଓ ସ ଆଉ ତିର ଭାଇ କା ଖାଇଥିଲି ଆଉ
ଭଲ ଲାଗେ ସେ ସବୁ ଖାଇବାକୁ।
ହଁ ଭଲ ଲାଗେ ଭଲ ନ ଲାଗିଲେ ବି ଖାଇବାକୁ ପଡୁଛି ଟେ ଜିମ୍ ଫିମ୍ ଯାଏ ତ। ସେଇଥିପାଇଁ ଖାଇବାକୁ ପ ସ କର ହ ହ ନାଇଁ ସେଥିପାଇଁ ଯାହା ହେଲେ ବି ସେ ଟିକେ ଖାଇବାକୁ ପଡୁଛି ଆଉ।
ଆଉ ଏମ କଣ କଣ କେମିତି ଆଗକୁ କଣ ସବୁ
ଏମ ତ ଅଛି ଏବେ ତ ଚ ପଢୁ ସେ ବିଟେକ ପଡୁଛି ବିଟେକ୍ ଆ ବିଟେ ପଢୁଛି ଏଗଜାମ ସଇଲା ପରେ ଯଦି କପରେ ଲାଇନ ଯାଏ କ ପା ଯ ପ କରିବା ଆଉ
ପିଟେକ୍ କଉଠୀ କରୁଛ?
ପିଟେକ ଭୁବନେଶ୍ୱରରେ କରୁଛି। ଆପଣ ଏବେ ଟ୍ବେଣ୍ଟିୱାନ। ଏକୋଇଶି ଆଉ ଏକୋଇଶି ସଶ ଆପଣ କଣ କରୁଛନ୍ତି? ଏ
ମୋର ଏବେ ପ୍ଲସ୍ ଥ୍ରୀ ଚାଲିଛି।
ଆଛା କଣ ମାନେ କୋଉଠି କରୁଛନ୍ତି?
ଆମର ଏଇ ସାଲେପୁର ଅଟନଉଚ କଲେଜ।
ଆଛା ଆଛା ହା କଣ ସବୁ ଏଇ ଆଉ ସବୁ ଖାଇବା ପିଇବା କଣ ହେଇଥିଲା?
ଖାଇବା ପିଇବା ସେଇ ରୁଟି ଭଜା ହେରିକା ହେଇଥିଲା। ତାପରେ ଆଉ କିଛି ଖାଇନି ଖାଇବି।
ଆଛା ଆଛା।
ହୁଁ ଆଉ ଘରେ ସମସ୍ତେ କଣ କେମିତି ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଦେହ ବି ସମସ୍ତଙ୍କର ଭଲ ଅଛି। ଆଉ ଅଛନ୍ତି ଘରେ ଅଛନ୍ତି ବାପା ପା ମା ଜେଜେମା ଦେଇ ଆଉ ବଡ ଆ ବାପା ବଡ ମା ଏମନେ ସବୁ ଅଛନ୍ତି ଆ ଆପଣଙ୍କ ଘରେ?
ଆମ ଘରେ ସାନପା ବାପା। ସାନ ବୋଉ ବୋଉ ଅଛନ୍ତି ସାନ ଉ ଦାଦାଙ୍କ ପୁଅ ଅଛି ମୋ ବଡ ଭଉଣୀ ତାଙ୍କର ବାହାଘର ହେଇଯାଇଛି। ଆଉ ମୁଁ ଆଉ ମୋ ମା ଅଛନ୍ତି ଜେଜେ ନାହାନ୍ତି ଏସପାଟ କରିଯାଇଛନ୍ତି ମା ଅଛନ୍ତି ଆଉ।
ଆଜ୍ଞା ହଉ। ହଁ। ତ ତାକୁ ଆଉ ଆପଣ କଣ ଏବେ ଆପରେ କଣ କରିବେ?
ତାପରେ ଚାରିଟା ଟା ଏରିଆ କରିବା ଆଉ। ଏବେ ପଢାପଢି ଚାଲିଛି। ତା ଉପରେ ପ୍ଲସ ଥ୍ରୀ ସରିଲେ ତା ଉପରେ ଇଏ କରିବା ଆ।
ଆଛା। ଆଉ କଣ ସବୁ ହବି କଣ ସବୁଣର?
କଣ କହିଲେ?
ହବି ହବି ମାନେ ଏମତି ଫାଙ୍କା ଟାଇମରେ କଣ କରନ୍ତି?
ଫାଙ୍କା ଟାଇମରେ ସେମିତି କ୍ରିକେଟ ଫ୍ରିକେଟ ଖେଳେ ପଢାପଢି ଚାଲେ ଗେମ ଫେମ ସବୁ ଆଉ ବୁଲାବୁଲି କରିବାକୁ ରଜରେ କୁଆଡେ ଯାଇଥିଲ?
ବୁଲାବୁଲି କରିବାକୁ ରଜରେ ଏଇ ଘରୁକୁ ଯାଇଥିଲି। ତ ଘରୁ ଆସିକି ଅଛି ଭୁବନେଶ୍ଵରରେ ଅଛି ଆଉ। ସେ ଆଉ କୁଆଡେ ଯାଇ ଯିବୁ ଆଉ।
ହଷ୍ଟେଲରେ ରହୁଛ ନା ମେସରେ ରହୁଛ?
ହଁ ମେସରେ ମେସରେ ରହୁଛୁ ସାଙ୍ଗ ସାଥୀ ଚାରିଜଣ ସାଙ୍ଗରେ ରହୁଛି ଚାରି ଜଣ ସାଙ୍ଗରେ ମେସ କରୁଛୁ। ନିଜେ ଖାଇବା ପିଇବା ନିଜେ ସବୁ କାମ ଆଉ, ଏମିତି ସବୁ। ଆଉ ଆପଣ କଣ ହଷ୍ଟେଲରେ ନା ଘରେ?
ଏମିତି ଘରେ ଡେଲି ଯିବାଆସିବା କରୁଛୁ ଦି ଜଣ ସାଙ୍ଗ ମିଶିକି ଆଉ।
ହ ଆଚ୍ଛା ଆଉ କଣ ଆପଣ କଣ କର। ବୁଲାବୁଲି କରିବାକୁ ଦେଇ ଆପଣ। କୋଆଡେ ବୁଲାବୁଲି କରିବାକୁ ଯାଇନାହା
ହୁଁ କୋରାପୁଟ ଯାଇଥିଲୁ ବୁଲିବାକୁ। ସବୁ ବୁଲାବୁଲି କରିବାକୁ ଯାଇଛୁ।
ଆଛା। ହଁ ଛୁ ଜାଗା ବି ଭଲ ଜାଗା ପାହାଡ ଏରିଆ ବର୍ଷା ଦିନେ ବି ଆହୁରି ବଢିଆ ଲାଗେ ବଡ
ହୁଁ।
ଭଲ ଏଇଆ ହଁ ଏଇ ସାଙ୍ଗେ ଯାଉ ସବୁ ବୁୁଲା କରିବାର।
କେତେଥିଲ ଟାଇମ୍ ବାହାର କରି ବୁଲାବୁଲି ଟିକେ କର ଯାହେଲେ ମାଇଣ୍ଡଟା ଫ୍ରି ଦରକାର।
ହୁଁ ସେଇୟା।
ହୁଁ ହୁଁ।
ଆଉ କଣ ଖଡବେେଳକୁ କଣ ଥିଲା?
ଅ ହଁ କହୁଛି ଟିକେ।
ଆଜ୍ଞା।
ହଁ ପୂହ।
ଯଦି ଖରାବେଳେ କଣ ଖାଇବାପିଇବା ସବୁ?
ଖରାବେେଳେ ସେଇ କଣ ହବ ନନଭେଜ ହେରିକା କଣ ହବ ବୋଧେ ଆଉ।
ଆଚ୍ଛା।
ନନଭେଜ ଉପରେ କଣ ଭଲ ପାଅ?
ନମଭେଜରେ ଚିକେନଟା ଭଲ ଲାଗେ ଆଉ ଅଣ୍ଡା।
ଆଉ ମଟନ ଦେଇକି
ହ
କି ଭଲ ଲାଗେ ନା?
ହଁ ମଟନ ଭଲ ଲାଗେ ମଟନ ପ୍ରାଇସ୍ ଟା ଟିକେ ଅଧିକା ସେଇ ହଉଛି କଥା ଆଉ।
ହୁଁ।
ମଟନ ପଇସା ଅଧିକା। ଚାରି ଜଣ ରହୁଛୁ ଆଉ। ଚାର୍ଜଣ ଚାର୍ଜଣ ଅଛନ୍ତି ତାପରେ ବାପା ଏଠୁ ଚାରିଶହ ଆଉ ଭାଇ ଯେ ଅଫିସରେ କାମଥିଲା।
ହୁଁ ହୁଁ। ହଉ ମାମା ମା ଘର।
ଆଜ୍ଞା। ହଁ ହଁ, ଆପଣଙ୍କ ବର୍ଷା ହଉନି ଜମା।
ହଁ ହ।
ହ୍ୟାଲୋ।
ହଁ, କୁହ
ଆଜ୍ଞା, ମୁଁ କହିଲି ଆପଣଙ୍କ ଘରେ ବାପା କଣ କରନ୍ତି?
ବାପା ଡ୍ରାଇଭର ଅଛନ୍ତି। ସେ ସ୍କୁଲରେ ଗାଡି ହେରିକା ଚଲାନ୍ତି ଆଉ।
ଆଉ, ଆଉ ଦେହ ଭଲ ଅଛି? ହୁଁ ପଢ଼ାପଢ଼ି ଚାଲିଛି ଠିକ୍।
ଆଉ ସେଥିରୁ କଣ କହିଲ?
ଆଜ୍ଞା ଆଜ୍ଞା।
କଣ କହିଲ ଶୁଭିଲାନି।
ମୁଁ କହିଲି
ହଁ ହଁ ହଁ। ଆଉ ସେଥିରୁ କଣ୍ଟେଟ୍ ଭିଉ ହଁ ଭଲ ଅଛନ୍ତି ଆଉ ସେଥିରୁ କଣ କେମତି ଇନକମ ହୁଏ ସବୁ? କଣ୍ଟେଣ୍ଟ କ୍ରିଏଟର୍ସ ସେ ଉୟରେ
ସେଥିରେ ଯେତିକି ଯାଏ ପ୍ରମୋସନରେ ଯେତିକି ଇନକମ ହୁଏ।
ହୁଁ, ନିହାତି କେତେ କଣ ବାହାରେ।
ତିନିରୁ ଚାରି ପାଞ୍ଚ ହଜାର
ନାଇଁ କେତେବେଳେ କାମ ଇଏରେ ବାହାରି ଯାଇଥିବ ଆଉ
ହାଁ ହଁ ସେ ସବୁ ଏଇ ଲୋକେସନ ଆଉ ତା ଜାଗା ଦେଖଛି ସେ ଅନୁସାରେ ଚାର୍ଜ ନେବେ
ହୁଁ ହୁଁ।
ଆ ଆପଣଙ୍କ ସ୍କୁଲ ସ୍କୁଲରେ କେମିତି କଣ କରଥିଲ ସ୍କୁଲ ଲାଇଫ?
ହାଲୋ।
ହଁ କୁହ?
ସ୍କୁଲ ଲାଇଫ କେମିତି କଣ ଥିଲା??
ହଁ ସ୍କୁଲରେ ସବୁ ଭଲ ଥିଲା। ତମର କ'ଣ ଥିଲା ମେଟ୍ରିକ୍ ରେ?
ମାଟ୍ରିକରେ ଏ ଏ ଥିଲା ସତୁରି ପରସେଣ୍ଟ ଥିଲା। ସତୁରି ପଞ୍ଚସ୍ତରୀ ପରସେଣ୍ଟ ଥିଲା।
ହ।
ଆପଣଙ୍କର କେତେ ଥିଲା?
ଏଇ ସେଭେଣ୍ଟି ଫାଇଫ୍ ପରସେଣ୍ଟ ଥିଲା, ସେଭେଣ୍ଟି ନାଇନ୍‌ ଥିଲା।
ଭଲ
ହଁ।
ଆଉ ସତାବନ ପ୍ଲାଷଟୁ ରେ କେତେ କଣ ଥିଲା? ହଁ ହ କରିଥିଲି।
ତାହାଲେ କୋଉ କ୍ଲାସ କଣ ଚାଲିଥିଲା?
ସେତେବେଳେ ଦଶମ ହିଁ ଚାଲିଥିଲା।
ଦଶମ ଚାଲୁଥିଲା?
ହୁଁ ହୁଁ ସେ କୋଭିଡ଼ ବେଞ୍ଚ ଯେଉଁଟା ଗଲା ବର୍ଷ ସେଇଟା ଆଉ।
ହୁଁ ହୁଁ।
ଅ ଆ ଆପଣଙ୍କର ସେତେବେଳେ କୋଉ କ୍ଲାସ ଥିଲା?
କଣ କହିଲ?
ଆପଣଙ୍କର ସେତେବେଳେ କୋଉ କ୍ଲାସ ଥିଲା?
ମୋର ସେତେବେଳେ ସେଇ ସେଇ ନାଇନ୍ କି ଟେନ ଯୋଉଟା କହୁଥିଲା କଣ ଥିଲା କେ ନାଇଁ କି ଟେନଥ ଥିଲା। ଆଉ ଭଉଣୀରେ କିଏ ନାହାନ୍ତି ଭାଇ ଭଉଣୀ?
ନାଇଁ ନାଇଁ ଭାଇ ଭଉଣୀ କେହି ନାହାନ୍ତି ମୁଁ ଏକା।
ହୁଁ ହୁଁ।
ଆଉ ଆଉ ଆପଣଙ୍କର ପ୍ଲସ ଟୁ କେମିତି କଣ ଯାଇଚି?
ପଲଷ୍ଟୁ ଭଲ ସେମିତି ଯାଇଚି।
ପ୍ଲଟୁ କୋଉଠି ଏଇଠି କୋଉଠି କରିଚନ୍ତି? ପ୍ଲଟୁ
କଣ କହିଲ ନା ପ୍ଲସ ଟୁ ଗୋଟେରେ କଲି ପ ସ୍ତ୍ରୀ ଆଉ
ପ୍ଳ ଥ୍ରି କରିଥିଲି ଆମ ଘର ପାଖରୁ ଚାରି କିଲୋମିଟର ଗୋଟେ କଲେଜରେ କରିଥିଲି। ତାପରେ ପ୍ଲସ୍ ଥ୍ରୀ ଟା ଅଲଗା କଲେଜରେ କଲି ଆଉ।
ଆଚ୍ଛା।
ତମେ ପ୍ଲସ ଟୁ କୋଉଠି କରିଥିଲ?
ପ୍ଲସ ଟୁ କରିଥିଲି କଟକରେ ନାଇଁ ନାଇଁ କଟକରେ କରିଥିଲି।
ହୁଁ ତମ ଘର ଟା କୋଉଠି ପୁଣି?
ପରେ ଏଟା ହଉଛି
ହଁ।
ଅଟାକ୍ କର।
ହଁ ହଁ।
ଠିକ ଠାକ୍
ବାପା ମାସକୁ ମାସ ଦେଇ ଦିଅନ୍ତି ମାନେ ପଠେଇ ଦିଅନ୍ତି ହଷ୍ଟେଲରେ କଣ କେ ମ କଣ
ଅଷ୍ଟ୍ରେଲିଆ ଏବେ ତ ଷ୍ଟଡିିଲଣ୍ଡ କଣ ଦେଇଛି ଷ୍ଟଡିିଲଣ୍ଡ ରୁ ପ ପଠିବ
ହୁଁ ହୁଁ।
ହଉ ଭାଇନା ରଖୁଛି ପରେ କଥା ହବା। ହଁ।